ହାଲୋ- ହାଲୋ। ହାଲୋ।
ହାଲୋ।
ହଁ ବନ୍ଧୁ।
ହୁଁ ବନ୍ଧୁ ନମସ୍କାର୍ ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ ବନ୍ଧୁ କେମିତି ଅଛ?
ବନ୍ଧୁ ମହାପ୍ରଭୁଙ୍କ ଇଚ୍ଛାରୁ ବହୁତ୍ ଭଲ ଅଛି ଆଉ।
ଆଉ ଭଲ ଅଛି ବନ୍ଧୁ ଗୋ ଟେ ପ୍ରଶ୍ନ ପଚାରିବାଥିଲା ଆପଣ ଯଉ ପୁରୀ ଯାଇଥିଲେ କି ବନ୍ଧୁ?
ହଁ ବନ୍ଧୁ ଆପଣ କେମିତି ଜାଇଁଲେ?
ନାଇଁ ବନ୍ଧୁ ମୁଁ ପୁରୀ ଯିବାର ଥିଲା ତ କେତେ କଣ ସେଠି ରୁମ୍ ଭଡା ନଉଚନ୍ତି ବନ୍ଧୁ?
ବନ୍ଧୁ ଆମର ସେ ଯେ ଆମ ସହିତ ଯଉ ବଡ ଭାଇଟି ଯାଇଥିଲେ ସେ ବୁଝାବୁଝି କରିଦେଇଥିଲେ ଆମର ମାତ୍ର ଆଠଶ ଟଙ୍କାଟି ନେଇଥିଲେ ଆମଠାରୁ।
ଆଚ୍ଛା ଏଥର ତ ରଥଯାତ୍ରା ଆଇଲାଣି ବନ୍ଧୁ? ଆପଣ କିଛି ଯିବେ କି ଏଥରକ ପୁରୀ କି ଆମର?
ହଁ ବନ୍ଧୁ ଆମେ ଯିବୁ ଯିବାର ଅଛି।
ଆଚ୍ଛା ବନ୍ଧୁ କେତେ ଦିନି ପାଇଁ ଆପଣ ଯିବେ?
ସେଇ ଦି ଦିନ ପାଇଁ ଯିବୁ ଆଉ
ଆଚ୍ଛା ବନ୍ଧୁ ମୁଁ କଣ କଉଥିଲି କି ଠାକୁରଙ୍କୁ ଦର୍ଶନ କଲି
ହୁଁ।
ଜଗତର ନାଥ ଜଗନ୍ନାଥ କେତେ ଦିନି ରଥ ତାଙ୍କର ବାହାରେ ପୁରୀରୁ?
ପୁରୀରୁୁ ଆମର ସେଇ ଉ ନଅ ଦିନି ବାହାରନ୍ତି ଆଉ
ଆଚ୍ଛା ମାଉସୀ ମାଁ ଘରକୁ ଯାଆନ୍ତି ରୁହନ୍ତି ପୁଣି ତାପରେ ପୁରୀ ଯାଆନ୍ତି।
ହୁଁ।
ଆଚ୍ଛା କଥାରେ ଅଛି ଲକ୍ଷ୍ମୀ ମା ଙ୍କୁ କାଇଁ ଜଗନ୍ନାଥ ମା ନିଅନ୍ତିନି?
ସେଟା ଏତେ କଥା ମୁଁ କହିପାରିବିନି ବନ୍ଧୁ ଆପଣ ଯଦି ଜାଣିଥିବେ। ହୁଁ।
ମୁଁ କିଛି ଜାଣିଛି ମୁଁ କହିପାରିବି କି ଆପଣଙ୍କୁ?
ହୁଁ ଆପଣ କହିପାରିବେ।
ଆପଣ ଆଜ୍ଞା ଦେଲେ ମୁଁ ଉଁ ଆପଣଙ୍କୁ
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ବନ୍ଧୁ ନିଶ୍ଚିନ୍ତ।
ଆଚ୍ଛା ବନ୍ଧୁ କଥ୍ କଥା କଣ କି ଯେତେବେଳେ ପ୍ରଭୁ ଜଗନ୍ନାଥ ବାର ବର୍ଷ ପାଇଁ ଲକ୍ଷ୍ମୀ ମାଁ ତାଙ୍କୁ ଉଁ ଛାଡ଼ି ଚାଲି ଯାଇଥିଲେ। ତାପରେ ଯେବେ ତାଙ୍କ ଦେଖା ହେଲା ଲକ୍ଷ୍ମୀ ମାଁ ଶାନ୍ତ ହେଲେ ପ୍ରଭୁଙ୍କୁ ପୁଣି ମନ୍ଦିର ଡ଼ାକିଲେ ତାହାପରେ ପ୍ର-ମାଁ ମନ୍ଦିର ଭିତରେ ସବୁବେଳେ ପାଇଁ ରହିଲେ ଯେହେତୁ ସିଏ ମାଉସୀ ମାଁ ଘରକୁ କୋଉ ବର୍ଷରେ ଥରୁଟିଏ ଯାଆନ୍ତି।
ହୁଁ।
ଉଁ ହୁଁ ସବୁବେଳେ ତ ଭାରତବାସୀଙ୍କର ସେବା କଲେ ଠାକୁର ଆଉ ମାତ୍ର ନଅ ଦିନ ପାଇଁ ମାଉସୀ ମା ଘରକୁ ଯାଆନ୍ତି। ମାଉସୀ ମାଁଙ୍କ ଘରେ ରହି ଖିଆଖିଇ କରନ୍ତି। ତାପରେ ଫୁଣି ଲୋଟି ଆସନ୍ତି କିନ୍ତୁ ଲକ୍ଷ୍ମୀ ମା ସେ ଭିତରେ ମନ୍ଦିରରେ ଥାଆନ୍ତି ଯେହେ ମାଁ ଙ୍କୁ ନ କହି ପ୍ରଭୁ ପଳେଇ ଯାଆନ୍ତି। ମାଁ ରାଗିଥାନ୍ତି ତାପରେ ପ୍ରଭୁ ଆସି ମାଆଙ୍କୁ ମନେଇ ତାଙ୍କୁ ମିଠା ଖୁଆଇ ରସଗୋଲା ଖୁଆଇ ଓଡ଼ିଶାର ରସଗୋଲା ତାଙ୍କୁ ଖୁଆଇ
ହୁଁ।
ପୁଣି ମନ୍ଦିର ଭିତରୁ୍ ଯାଆନ୍ତି, ଆଉ କଥା ଦିଅନ୍ତି ଯେ ପ୍ରଭୁ ମାଁ ମୁଁ ଏଥର ତମକୁ ଗଲାବେଳେ ନେଇକିନା ଯିବି କିନ୍ତୁ ପୁଣି ପ୍ରତିବର୍ଷ ପରି ସେଇଆ କରନ୍ତି, ମାଁଙ୍କୁ ନ କହି ସେ ମାଉସୀ ଘରକୁ ପଳେଇ ଯାଆନ୍ତି, ଆଉ ଅଭଡ଼ା ଆପଣ ଖାଇଛନ୍ତି ମାଆଙ୍କର?
ହଁ ହଁ ବନ୍ଧୁ ନିଶ୍ ହଁ ଆଜ୍ଞା ନିଶ୍ଚିନ୍ତ ଖାଇଚ୍ ହଁ ବହୁତ ବହୁତ ଭଲ ଲାଗେ, ସ୍ଵାଦିଷ୍ଟ ଲାଗେ।
ଏ ଯୋଉ ଅନ୍ନ ସାଙ୍ଗରେ ଅଭଡ଼ା ଥାଏ କୁହନା। ମୁଁ ବହୁତ ଥର ଖାଇଛି ପୁରୀ ଯାଇଁକିନି ବହୁତ ଥର ଖାଇଛି କେବେ ରହିନାହିଁ କିନ୍ତୁ
ଆପଣ ତାହେଲେ ରହିନାହାନ୍ତି କେବେ?
ନାଇଁ ବନ୍ଧୁ।
ଉଁ ହୁଁ ଚାଲୁନାହାନ୍ତି ଏଥର ଏଥର ଆମ ସହିତ ଚାଲନ୍ତୁ। ରହିବେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଆଉ।
ଆପଣ ମାନଙ୍କ ସାଙ୍ଗେ ଯିବା ପାଇଁ।
ହୁଁ।
ଉଁ ଯଦି ହୁଏ ମୁଁ ଆପଣଙ୍କୁ କହିବି ଆପଣଙ୍କ ସାଙ୍ଗରେ ଆମେ ଯିବା ବନ୍ଧୁ।
ନିଶ୍ଚିତ ନିଶ୍ଚିତ ବନ୍ଧୁ।
ହଁ ଆଉ ଏବେ କୋଉଠି ଅଛନ୍ତି।
ଏବେ ଅଛି ଆମ ଗ୍ରାମର ଗ୍ରାମ ଦେବନୀଙ୍କ ପାଖରେ।
ଆଛା ଗ୍ରାମ ଦେବତି।
ଆମ ଗ୍ରାମଙ୍କର ଗ୍ରାମ ଦେବତୀ ମାନେ ଯାହାକୁ ଆମେ। ପୂଜା ପୂଜା କରିଥାଉ ମାନେ ପୂଜା କରିଥାଉ।
ଆଚ୍ଛା ବନ୍ଧୁ ଗ୍ରାମଦେବୀଙ୍କର ପୂଜା ଥିବ।
ହୁଁ ନିଶ୍ଚିନ୍ତ ଆମର ଗୋଟେ ଗ୍ରାମର। ବଡର ଯଜ୍ଞର ଆୟୋଜନ ହୁଏ। ଆଉ ମାଆଙ୍କର ଆରତି ବି ହୁଏ ଆଉ ବହୁତ ବଡ ଆକାର ପୂଜା ହୁଏ।
ଆଚ୍ଛା ବନ୍ଧୁ ବନ୍ଧୁ ମୁଁ କଣ କହୁଥିଲି କି। ଆମର ଯୋଉ ପୂଜା ହୁଏ ସେଟା କେବେ କଣ ହୁଏ ଇନ୍ଦୁପୁନି ନା ମାଘ ସପ୍ତମୀ।
ନାଇଁ ଆମର ହେଟା ହୁଏ ମାଘ ସପ୍ତମୀ।
ଇନ୍ଦୁ ପୁନେଇରେ କିଛି ପୂଜା ହୁଏ ମାଆଙ୍କ ପାଖରେ ମୁଁ ସେଇଟା ଜାଣିଛି।
ଇନ୍ଦୁ ପୁନେଇରେବି ହୁଏ ମାଆଙ୍କ ପାଖରେ ପୂଜା।
ଆଚ୍ଛା ବନ୍ଧୁ ମାଘ ସପ୍ତମୀ ମାନେ କଣ ବଡ଼ ଆକାରରେ ପୂଜା ହୁଏ।
ମାଘ ସପ୍ତମୀରେ ଆମର ଟିକେ ବଡ ଆକାରରେ ହୁଏ ଯାହାକି ଯାହା ଯାହାକି ଆମେ ଯେତିକି ଜାଣନ୍ତୁ। ଜାଣୁ କି ମାଙ୍କର ଜନ୍ମ ଉତ୍ସବ।
ଆଚ୍ଛା ବନ୍ଧୁ ତାହେଲେ ଭୋଜି ଭାତର ବି ଆୟୋଜନ ହୁଏ।
ହୁଁ ହୁଁ ବହୁତ ଭୋଜି ଭାତାର ଆୟୋଜନ ହୁଏ ବହୁତ ବଡ ଆକାରରେ ହୁଏ। ଆଉ ବହୁତ ବାହାରୁ ବା ହୁଁ।
ଯାହା ହଉ ବନ୍ଧୁ ବହୁତ ଭଲ କାମ କରୁଛନ୍ତି ଏମିତି ଆଗକୁ ଯା ଠାକୁରଙ୍କୁ ପୂଜା କର ମାଙ୍କୁ ପୂଜା କର। ସୁଖରେ ରୁହ ସମୃଦ୍ଧି ହଉ। ଯାହା କୁହ ବନ୍ଧୁ ମୁଁ ଯାଇଥିଲି ଆପଣଙ୍କ ସେପଟେ ଯୋଉ ଥରେ ଏମିତି ପୂଜା ହେଉଥିଲା ବହୁତ ବଢ଼ିଆ ମଜା ମଜା ଲାଗିଲା।
ହୁଁ।
ବହୁତ ଖୁସି ନାଗିଲା ଆନନ୍ଦ ପୁରା ପ୍ରଫୁଲ୍ଲିତ ମୁଁ ହେଇଯାଇଥିଲି। ଏତେ ଆନନ୍ଦମୟ ହେଇଯାଇଥିଲି କୁହନା ସୀମା ବାହାରେ।
ହୁଁ ହୁଁ ମାଆଙ୍କ ପାଖକୁ ଯିଏ ଆସିବ ମାଆଙ୍କ ପୂଜା ଯିଏ ଦେଖିବ ସେ ବହୁତ ଆକର୍ଷିତ ହିଁ ହବ।
କଳସୀ ନିଅନ୍ତି ଲୋକ ମୁଁ ବି ନେଇଚି ବହୁତ ମାନେ ଆମ ଗ୍ରାମରେ ମୁଁ ବି ନେଇଚି। କଳସ କିନ୍ତୁ ନିଆରା।
ହୁଁ କଳସ ଯାତ୍ରା ମାଙ୍କର ବହୁତ ନିଆଁରା ହୁଁ।
ବହୁତ ସେତେବେଳେ କଳସ ଫଳସ ନିଅନ୍ତି।
ହୁଁ ହୁଁ। ଆଉ ଆପଣ କେବେ ବି ଆସନ୍ତୁ ଦେଖିବେ ଆମର। ଓ ମାଆଙ୍କ କଳସ ଯାତ୍ରା ମାଆଙ୍କର ଯଜ୍ଞ ଉତ୍ସବ। ଆଉ ଆମ ଗ୍ରାମରେ ବୋହୁତ ବଡ ଆକାରରେ ବି ହୁଏ ଆମର ଯୋଉ ଗଣପତି ବାପାଙ୍କର ଯୋଉ ପୂଜା ସେଟା ବି ଆମ ଗାଁ ରେ ବୋହୁତ ବଡ଼ ଆକାରରେ ହୁଏ।
ଆଛା କନପ୍ଟି ପୂଜା ବି ଆପଣ କରନ୍ତି।
ହୁଁ ହୁଁ କଣ କୋଉଚି। ପୂଜା ହୁଏ ଆଉ ଆମ ଗ୍ରାମରେ ସରସ୍ଵତୀ ମାଙ୍କର ପୂଜା ବି ହୁଏ।
ଗଣପତି ବାବାଙ୍କର ସେଇ ମନ୍ତ୍ରଟା ଆପଣ ଜାଣିଚନ୍ତି?
ହୁଁ। ହୁଁ ନା।
ଗଣପଟି ବାବାଙ୍କର ପୂଜା କରୁଚନ୍ତି ତାଙ୍କ ମନ୍ତ୍ର ଜାଣିଚନ୍ତି?
ହୁଁ ହୁଁ ହଁ ବନ୍ଧୁ ଜାଣିଚି ହେଲେ ଏଥିରେ ତ ଥୋଡ଼ି ନା କହିପାରିବି।
ସେଟା ବି ଠିକ୍ ବୋହୁତ ବଡ ମନ୍ତ୍ର ହେଇଯାଉଚି ନା।
ହୁଁ।
ଶୁଣିଥାନ୍ତୁ ମୁଁ ଟିକେ ମନେ ଅଉଛି ଓମ୍ ଗଣ ଗଣପତାଏ ନମଃ। ଇଏ ପ୍ରଭୁ ଗଣେଶଜୀଙ୍କର ମନ୍ତ୍ର।
ହୁଁ।
ବୁଦ୍ଧି ହେବ ବିଦ୍ୟା ହେବ ପାଠ ହେବ।
ହୁଁ।
ଆପଣ ବୋଧେ କର୍ତ୍ତା ହୁଅନ୍ତି ନା କଣ କୋଉ ପୂଜାରେ?
ନା ନା ମୁଁ ପୂଜାରେ କରତା କୋଉ ଥିରେ ହୁଏନି।
ଆପଣ ଉତ୍ତୀଣ୍ଣ ହେଇଥିଲେ ହେଇ ପାଇାରଲେନି ନା କଣ?
ହୁଁ ଆମର ଯୋଉ ମା ସରସ୍ଵତୀଙ୍କ ପୂଜା ହୁଏ ସେଥିରେ ମତେ କର୍ତ୍ତା ରୂପେ ଅନୁରୋଧ କରିଥିଲେ ହେଲେ ମୁଁ କର୍ତ୍ତା ହେଇପାରିଲିନି ଯେହେତୁ ଆମ ପୂଜାରେ ଆମେ କିଛିଟା ଆମେ ମାତ୍ର ଦୁଇ ଜଣ ପିଲା ସେ ସବୁକୁ ମୁଣ୍ଡକୁ ନେଇ ସେଥିପାଇଁ ଆମେ ସେ ସବୁକୁ ସମ୍ଭାଳିବା ପାଇଁ ମାନେ ସେ ସବୁକୁ ପୁରା କରିବା ପାଇଁ ଆମେ ଆଉ ଜଣଙ୍କୁ କର୍ତ୍ତାରେ ବସେଇଥିଲୁ ଯାହା ଫଳରେ କି ମୁଁ କର୍ତ୍ତା ହେଇପାରିଲିନି ହୁଁ।
ହୋବୁ ସେଇଠି ସେ କର୍ତ୍ତା ହୋବୁ ସେମିତି ତମେ ଯେତେ ବାଡେଇ ହେଲେ ବି କର୍ତ୍ତା ହେଇପାରିବ ନାହିଁ। ତମକୁ ଯେତେ ଆଜ୍ଞା ମିଳିଲେବି ତମେ କର୍ତ୍ତା ହେଇପାରିବ ନାହିଁ ଯେତେବେଳେ ଯାଙ୍କେ ପ୍ରଭୁ ଚାହିଁହାନ୍ତି ମା ଚାହିଁନାହାନ୍ତି। ତମେ ତାଙ୍କ ପୂଜାରେ ବସ ବୋଲି ସେ ବେଳେ ଯାଙ୍କ ତମେ କେବେ ବି ବସି ପାରିବ ନାହିଁ।
ନାଇଁ କଥା ସେଟା ତ ଠିକ୍ ହେଲେ ସେମିତି ବି କିଛି ନଥିଲା ମୁଁ ଚାହିଁଥିଲେ ବି କର୍ତ୍ତା ହେଇ ପାରିଥାନ୍ତି।
ନାଇଁ ଚାହିଁଥିଲେ କିନ୍ତୁ ଚାହିଁଲନି ଏଇଥିପାଇଁ ଯେ ମାଆଙ୍କର କୃପା ବି ହେଲାନି।
ମୁଁ ଆରେ ଆପଣ ବୁଝୁନାହାନ୍ତି। ମୁଁ ଜଣେ ମା ମୁଁ ଯଦି ମାଙ୍କ ପୂଜାରେ କର୍ତ୍ତା ହେଇକି ବସିଥାନ୍ତି ତାହେଲେ ଆମର ବାକି ର ସବୁ କିଛି କାମ ଏଠିକିଚି କେହି ମାନେ ସମ୍ଭାଳି ପାରିିନଥାନ୍ତେ ମୁଣ୍ଡକୁ ନେଇ ପାରିନଥାନ୍ତେ। କି ଜିନିଷ ଆମର ଯାକି କିଣା କିଣି
ପାରିନଥାନ୍ତା ଯେହେତୁ ଆପଣ ଥିଲେ ସରୁକ୍ଷରେ କରିଦେଲେ କାମଟା।
ହୁଁ ହଁ ହୁଁ।
ଆଛା ଆଛା ଠିକ୍ ଠିକ୍ କଥା ନାଇଁ ଏମିତି ଏମିତି ଅନ ଷ୍ଟାନକୁ ଆଗକୁ ନିଅନ୍ତି ବୋହୁତ ଖୁସି ଲାଗିବ ଯାହା ହୋଉ।
ହୁଁ ହୁଁ।
ଆଉ ଏମିତି ମାଆଙ୍କ ଯଜ୍ଞଙ୍କୁ ବି ଆଗକୁ ନିଅନ୍ତୁ। ଆପଣ ମାଆଙ୍କ ଯଜ୍ଞା କଣ ବୁଝା ବୁଝି କରନ୍ତି?
ନା ମୁଁ ବୁଝାବୁଝି କରେ ନି ଯେହେତୁ ଆମ ଗ୍ରାମରେ ମୁଖିଆ ମାନେ ଅଛନ୍ତି ବଡ ଲୋକମାନୋନ ଅଛନ୍ତି ସେମାନେ ସବୁ ବୁଝାବୁଝି କରନ୍ତି। ହଁ।
ଓହୋ ଆପଣ କଣ ଫଟୋ ଫଟୋ ଉଠାନ୍ତି ତାଙ୍କର ନା କଣ କରନ୍ତି?
ନା ଫଟ କଣ ବାସ ଏମିତି ରୁହେ ସେଇ ଟାଇମ ରେ ବି ଆମର ଟିକେ ରହିଯାଏ ସେ ସମୟରେ ଆମର ଟିକେ ମାଙ୍କର ସରସ୍ଵତୀ ମାଙ୍କର ପୂଜା ବି ରହିଯାଏ। ଆମେ ସେଥିରେ ବି ଟିକେ ସମୟ ଦୋଉ, ଆଉ ମାଆଙ୍କ ଯଜ୍ଞରେ ବି କିଛି ସମୟ ଦୋଉ।
ହ ଆଚ୍ଛା ଆଛା ତାହେଲେ ଏମିତି ସବୁ ରୁହେ ଯାହା ହଉ ଆପଣ ଭଲ କାମ କରୁଛନ୍ତି। ଆପଣ ବହୁତ ଆଗକୁ ଯିବେ ଯେମିତି ମାଆଙ୍କ କଥା ବୁଝ ଦେଖନ୍ତୁ ପ୍ରଭୁ ହଁ ଗଣେଶ ଠାକୁରଙ୍କର ଆଶୀର୍ବାଦ ବି ଆପଣଙ୍କ ଉପରେ ରହିବ ଆପଣ ଏତେ ପୂଜା କରନ୍ତି, ସରସ୍ଵତୀ ମାଙ୍କର ବି ଆ ରହିବ ସୁନ୍ଦରୀ ଗ୍ରାମ ଦେବତୀ ଆପଣ ଯୋଉ କହିଲେ ତାଙ୍କର ବି ଆସ ଅସର୍ବାଦ ଆପଣଙ୍କ ଉପରେ ରହିବ ଆଉ ଏପର୍ଯ୍ୟ ପୁରୀ ଯିବେ ବୋଲି କହୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଘର ବି ଆପଣଙ୍କ ଉପରେ ଆଶୀର୍ବାଦ ରହିବ ଆଉ ଏତେ ସବୁ ଆଶୀର୍ବାଦ ରହିକିନା ଆପଣ ଏତେ ଆଶୀର୍ବାଦ ପାଉଛନ୍ତି ଆପଣ ଉନ୍ନତି ଭଲ କରୁଥିବେ।
ହଁ ମାଆଙ୍କ ଆଉ ଇଚ୍ଛାାରୁ ସମସ୍ତଙ୍କ ଆଶୀର୍ବାଦରୁ ସେମିତି ଚାଲିଛି ଆଉ।
ଆଚ୍ଛା ଆଚ୍ଛା ସେନ୍ ଚାଲୁ ସଂସ୍ଥା ଚାଲୁ।
ହୁଁ ଦେଖ ସୁଖେ ତ ଚାଲିଛି ଯିବ ନା ଆଉ କଣ କରିବି?
ଏଇଟ ଜୀବନ ଆ
ହୁଁ ଆଉ ଆପଣ ବି କିଛି ପୂଜା କରନ୍ତି ନ ନାଇଁ?
ଆଉ ମୁଁ ଅଛି ଏଠି ଏବେ ଅଛି।
ଆପଣ ବି କିଛି ପୂଜା ଫୁଜି କରନ୍ତି
ହଁ ମୁଁ ପୂଜା ବହୁତ ପୂଜାରେ ମୁଁ ଅବସ୍ଥିତ ଅନୁଷ୍ଠିତ କରିଛି ବହୁତ ପୂଜାରେ ଯୋଗଦାନ ଦେଇଛି। ହଁ। ଅ ପୂଜା ଆା ବହୁତ ଭଲ ଲାଗେ ଖୁସି ଲାଗେ ଆନନ୍ଦ ଲାଗେ।
ଯାହା ହଉ ଭଗବାନ ଭଗବାନ ଖୁସିରେ ରଖନ୍ତୁ ଆପଣଙ୍କୁ ହଉ ବନ୍ଧୁ ମୁଁ ରଖୁଛି। ମୋର କିଛି ଭାଇ ଆସିଲାଣି ଆମେ ଯିବୁ ଗୋଟେ ଆମର ଭୋଜି ଆୟୋଜନ କରିବାକୁ ତ ଆପଣ ବି ରଖ ଜଯାଉନା ଆପଣଙ୍କ ଆଡୁ କଟାନ୍ତୁ ହଁ।